ହ୍ୟାଲୋ।
ହାଲୋ।
ହଁ। ହଁ ସାଙ୍ଗ କୁହନ୍ତୁ କେମିତି କଣ ଆଜି ହାଲୋ।
ଭଲ।
ଆଉ ଖାଇବା ପିଆ ସରିଲାଣି।
ହଁ ଖାଇବା ସରିଲାଣି ଆଉ।
କଣ କରୁଛନ୍ତି ଏବେ।
ଏବେ ବସିଛି।
ଆଉ ଆଜି ଦିନ କେମିତି କଣ ଘଟିଲା?
ହଁ ଭଲ ଏମିତି କରିଥିଲା ଆଉ ଭଲ ଆଉ।
ହୁଁ ହୁଁ କଣ କରୁଛନ୍ତି ଏବେ ଆପଣ?
ଏବେ ବସିଛି ଆଉ କଣ କରି
ଆ ଆଜି ଦିନ କେମିତି କଣ ମାନେ କୁଆଡ଼େ ବୁଲାବୁଲି କିଛି ପ୍ରୋଗ୍ରାମ୍।
ନା କୁଆଡେ କିଛି ବୁଲାବୁଲି ନାହିଁ ବର୍ଷା ତ ହଉଛି କୁଆଡେ ବୁଲିବୁ। ତମେ କି ଏଇ ଏଇଟା ଗୋଟେଛଅ ଇଞ୍ଚି ର କାଗଜ। ଗୁଜା ନ ମିଳିଲା ଭଳିଆ। ହ୍ୟାଲୋ।
ହଁ କୁହନ୍ତୁ।
କଣ କହିଲେ ଆପଣ।
ମୁଁ କହିଲେ ବର୍ଷା ଛଡା ହଉଛି ନା ନାଇଁ।
ହଁ ବର୍ଷା ହଉଥିଲା ଏବେ ଟିକେ ଟିକେ ଛାଡିଛି ଆଉ।
ଓହୋ ହଁ ବର୍ଷା ତ ଏବେ ହଉଛି ଏବେ।
ହୁଁ।
ବର୍ଷା ସିଜନଟରେ ନା ଆଉ କଣ ମାନେ। କିଛି ଜବ ଫବ କରୁଛନ୍ତି ନା କଡ଼ାକଡ଼ି ଚାଲିଛି।
ନା ପଢାପଢି ସରିକି ଘରେ ବସିଛି ଆଉ।
ଓହୋ ତାହେଲେ କିଛି ଜଫ କରିବ ନା କିଛି କରିବେନି।
ନା ଆଉ କଣ ଯାଉ କରିବୁ ଏଇ। ଆଉ।
ରଜ କୁଆଡ଼େ ବୁଲାବୁଲି କରିଥିଲେ ନାହିଁ।
ମୁଁ ରଜକୁ ଏମିତି। ଦି ଦିନ ତ ବର୍ଷା ଲାଗିଲା ଲାଗି ରହିଲା ଆଉ ଦିନ ଟିକେ କ ଏମତି ଗଲି ଟିକେ ର ଦୋଳି ଖେଳି ପଳେଇ ଆସିଲୁ ଆଉ।
ହ ହ। ଆମେ କୁଆଡ ବୁଲାବୁଲି କରିନାହାନ୍ତି ରଜକୁ।
ନା।
ଗାଁରେ ଖାଲି ବୁଲୁଥିବେ ନାଇଁ କି।
ନା ଗାଁରେ ଗାଁରେ ଏମିତି ଖାଲି ଟିକେ ବୁଲି ଯାଇଥିଲୁ।
ହଁ ମୁ କହିଲି ଆପଣଙ୍କ ନେଟ ଟିକେ ପ୍ରୋବ୍ଲେମ୍ ହେଉଛି ତ ମୁଁ କହିଲି ନେଟ ହଟର ପ୍ରୋବଲେମ୍ ହେଉଛି ଆଣଙ୍କର ଟିକେ
ଯାହା ଆମକୁ ରଜ ମହ ସ
ହଁ।
ତହୁଥିଲା ସେଇଠୁ ବୁଲିଲୁ। ଆସିଲୁ ଆଉ।
ହୁଁ ହୁଁ। ହଁ ବିଲ ବାଡ଼ି କାମଧନ୍ଧା ସବୁ ଚାଲିଚି ନାଇଁ କି।
ହଁ ଏମିତି ହେ ବାପା କରୁଚନ୍ତି ଜେଜାପା କରନ୍ତି ବିଲ। ଆପଣଙ୍କର କି ଚାଷ ହୁଏ।
ଆମର ଏଇଆଡ଼ ତ ଧେସି ଧାନ ହେଉଛି ଆମର ଆଖୁପାଖ ଚାଷ ହୁଏ।
ହୁଁ ହୁଁ। ଆପଣ ଆଖୁ ଚାଷ କରନ୍ତି।
ନାଇଁ ନାଇଁ ମୁଁ କରେନି ବାବା କରନ୍ତି ଆଉ।
ଓ ହଁ। ହଁ ହଁ।
ଏବେ କୋଉଠି ମାନେ ଘରେ ନା କୋଉଠି ଅଛନ୍ତି।
ଆ ହଁ।
ମୁଁ କହିଲି ଆଣଙ୍କର କେତେ ଭାଇ ଭଉଣି।
ଆଜ୍ଞା।
ମୁଁ କହିଲି ଆପଣର କେତେ ଭାଇ ଭଉଣୀ।
ତିନିଜଣ।
ହଁ ତମେ ବଡ଼ ନା ସାନ।
ମୁଁ ବଡ ମୁଁ ତଳେ ଆହୁରି ଆଉ ଦୁି ଜଣ ଅଛନ୍ତି ଆଉ ଭାଇ ଭଉଣୀ ଆଉ।
ହୁ ହୁଁ ଆଉ ଘରେ ସବୁ ଭଲ ତାହେଲେ ନାଇଁ।
ହଁ ଭଲ ଏମିତି ଆଉ।
ହଁ ମୁଁ ତ ଏକୁଟିଆ। ବାବା ମାମା ଜେଜେବାପା ଆଉ।
ଓହୋ ଭାଇ ଭଉଣୀ ଫଉଣୀ ନାହାନ୍ତି।
ନାଇଁ ଏକୁଟିଆ। ତଥାପି।
ଓ ହୋ।
ଆଉ ରଥଯାତ୍ରା ବୁଲାବୁଲି କରିବନା ନାଇଁ।
ହଁ ରଥଯାତ୍ରା ନା ରଥଯାତ୍ରା ମୁଁ ଜା ଇ ନି କୋଉ ବର୍ଷ ଯାଇ
ହଁ ଯିବା କଥା ନା ଯାହାହେଲେ ଆମ ପୁରୀ ଠାକୁର ଫେମସ୍ ନା ଆଉ।
ହଁ ପୁରୀ ଯେ କାହା ସାଙ୍ଗେ ଜିବୁ। ଜଗା ଡୋରି ନାଗୁନି ଆଉ।
ଅହ ଲାଗିଲେ
ହଁ ଲାଗିଲେ ଯିବା ଆଉ।
ଆଉ ଆପଣଙ୍କ ସିଆଡେ କଣ ଫେମସ। ସେ ଢେଙ୍କାନାଳ କଣ ଫେମସ ଅଛି। ଓ ଦଶହରା ଲକ୍ଷ୍ମୀ ପୂଜା ବି ହଉଥିବ ତ ସେଆଡେ ନାଇଁ କି।
ହୁଁ ଦଶହରା ଲକ୍ଷ୍ମୀ ପୂଜା ଗଣେଶ ପୂଜା ଏଇରା ସବୁ ଫେମସ।
ହୁଁ ହୁଁ। ଆମର ସେମିତି ଦଶହରା ଇଆଡେ ଫେମସ ଆଉ ଲକ୍ଷ୍ମୀ ପୂଜା ଜାଣିଥିବ ଗଜଲକ୍ଷ୍ମୀ ପୂଜା।
ହଁ ହଁ।
ସେମିତି ସବୁ ହଉଚି ଆଉ।
ଗଜ ଲକ୍ଷ୍ମୀ ପୂଜା ତ ଫେମସ ଆଉ।
ହଁ।
ହୁଁ।
ସାର୍ ଆପଣଙ୍କ ସବୁ ପଢ଼ା ପଢ଼ି ସରସା ନାହିଁ କି ଏବେ ଘରେ ଅ
ହଁ ବ୍ରୋ ଏ ପ୍ଲସ୍ ଥ୍ରୀ ସରିକି ପିଜି ସଇଲାଣି ଆଉ
ମୁଁ କହିଲି କି ଜବ୍ ଫବ୍ ରେ ପକେଇଲେନି ଆପଣ।
ଜବ୍ କଣ ହ କୋଉ ପକେଇନି ଆଉ
ପକେଇଥାନ୍ତେ ଯଦି ଉଁ ଉଁ ଯଦି ବାଜି ଯାଇଥାନ୍ତା ବି ଭଲ।
ହଁ ଆଉ ପକେଇବି।
ଆଉ କପିଳାସ ଆମର ବୁଲି ଆସିଥିଲେ ନା ନାଇଁ ନା ଆସିନାହାନ୍ତି ଏବେ?
ହଁ କପିଳାସ ଯାଇଥିଲି ବହୁତ ଦିନ ହେଲାଣି ନୂଆ ବର୍ଷକୁ ଯାଇଥିଲି ବା ଆଉ ଯାଇନି।
ଓ ହୋ ଆମର ଯୋଉ କଣ ତ ହେଟା ନନ୍ଦନକାନନ ବୁଲି ଚନ୍ତି ନା ନାହିଁ ଜୋରନ୍ଦା ନନ୍ଦନକାନନ ଏ ସବୁ ବୁଲିଛନ୍ତି ନା ନାଇଁ
ହଁ ନନ୍ଦନକାନନ ବୁଲିଚି।
କେମିତି ଲାଗିଲା ନନ୍ଦନକାନନ
ସେଠି ବାଘ ଭାଲୁ ହାତୀ
ହଁ
ବଣମଣି ଛ
ହଁ
ସବୁ
ଆଉ ଜୋରନ୍ଦା ଆମର ଯାଇଛନ୍ତି ନା ନାଇଁ
ହଁ ଜୋରନ୍ଦା
ଯୋଉ ବାବା ଜୋରନ୍ଦା ମ
ହୁଁ
ଜୋରନ୍ଦା ଯାତ୍ରା ଭଲ ଫେମସ୍।
ସବୁ ତ ବୁଲି ଆ ସବୁ ତ ବୁଲାବୁଲି କରିଚନ୍ତି ଖାଲି ପୁରୀ ଲାଗ ଯାଇନାହାନ୍ତି ଆଉ ନାଇଁ କି?
ହଁ ପୁରୀ ଯାଇନି ଆଉ ଯୋରନ୍ଦା ଯାତ୍ରା ଦେଖିଛି। ହଁ ଡୋରି ଜଗାଙ୍କ ଡୋରି ଲାଗିଲେ ଯିବା ଆଉ।
ଲାଗିବ ଡୋରି ଛାନିଆ କାହିଁକି ଲାଗିବ ଆଉ
ହଁ ଆଉ
ହେଲା
ହାଲୋ
ହଁ କୁହନ୍ତୁ ହଁ ଏବେ ଜଷ୍ଟ ଖାଇକି ବସିଛୁ ଆଉ।
ଓ ହୋ ଆଉ କଣ କଣ ଖାଇଲେ ଆପଣ? ହ୍ୟାଲୋ ହ୍ୟାଲୋ
ହଁ କୁହନ୍ତୁ।
ଆପଣ କଣ ଖାଇଲେ?
ମୁଁ ଖାଇଲି ଭାତ ଡାଲମା ଭଜା ଏବେ କରିଥିଲେ ମାମା ଆଉ।
ଓହୋ ଆଉ କଣ ଆପଣ ଆଉ କୁଆଡେ? ହଁ ମୁଁ ଆଜି ଆଉ ମୁଁ କହିଲି ଆପଣଙ୍କ ବୁଲାବୁଲି ନା ନାଇଁ?
ହଁ ସେ ରଜ କୁ ବୁଲାବୁଲି ହେଇଥିଲା ଆଜି କୁଆଡେ ପ୍ଲାନ୍ ଥିଲା ଯେ ବୁଲେଇ ଯିବା ପାଇଁ ଟିକେ ଆମର ଯୋଉ ତାରିଣୀ ମାଙ୍କ କତିକି କଣ ବର୍ଷା ହେଲା ପ୍ଲାନ୍ ଆଉ ଯାଇ ହେଲୁନି ଆମେ ଆଉ
ଆଉ ଘଟଗାଁ ମା ଙ୍କ କତିକି ଆଉ
ହଁ ପ୍ଲାନ୍ ଥିଲା ଯେ ବର୍ଷା ହେଲା ଆଉ କଣ କରିବା।
ହଁ ବର୍ଷା ଟା ଦି ତିନି ଦିନ ହେଲା ଲାଗି ରହିଛି ଆଉ।
ହଁ ବା ବର୍ଷା ଏଇ ତିନି ଚାରି ଦିନ ହେଲା ହଉଛି, କଣ କରିବା?
ହୁଁ, ପା ଠାକୁର ଅନୁସରଣରେ ରହିଲେ ଖରା ହୁଏ।
କେହିଜାଣି ମୁଁ ଜାଣିପାରି କହିପାରିବିନି ତମେ ଜାଣିଥିବ କାଳେ ସେ ବି
ଠାକୁର ଅନୁସରଣରେ ରହିଲେ ତାଙ୍କୁ ଜର ହୁଏ ଆଉ ଖରା ହୁଏ।
ହଁ।
ଏବେ ଯୋଉ ବର୍ଷା ହଉଛି ହଁ।
ଉଁ ହୁଁ
ଆଉ କଣ?
ମାନେ କୁଆଡେ ବୁଲି ନାହାନ୍ତି ଆପଣ ରଜକୁ ନାଇଁ କି ଆଉ କାଲି
ନା ରଜ କୁ କୁଆଡେ, ନା କାଲି କୁଆଡେ ମୁଁ ବୁଲିନି।
ଘରେ ନାହିଁ କି?
ହଁ ଘରେ। ମୁଁ କୁଆଡେ ବୁଲିବାକୁ ଏତେ ଯାଏନି।
ଆ ହ
ଉଁ
ହେଲା
ଆଜ୍ଞା।
ହଁ କୁହନ୍ତୁ।
ହୁଁ।
ମାନେ କାଲି କୁଆଡେ ପୋଗ୍ରାମ ନାଇଁ, ନାହିଁ କି?
ନା।
ବୁଲାବୁଲି ଟିକେ କରିବ, ମାଇଣ୍ଡ ଫ୍ରେଶ୍ ରହିବ ନା ଆଉ।
ହଁ। ମାଇଣ୍ଡ ଫ୍ରେଶ ଟିକେ ଲାଗିବ ଆଉ।
ହଁ ବୁଲାବୁଲି କଲେ ଟିକେ
ହୁଁ ବୁଲିିବାକୁ ଏତେ ଯାଏନି।
ହୁଁ ଘରେ ବି
ଆପଣ, ହଁ ଘରେ ବି କୁଆଡେ ଛାଡିବାକୁ ଏତେ ଭଲ ପାଆନ୍ତିନି।
ହଁ।
ଆଉ ଆପଣ, ହଁ କୁହନ୍ତୁ।
ହଁ ମୁଁ କହିଲି ଆପଣଙ୍କ ଆଡୁ ଟିକେ କଲ୍ କରନ୍ତୁ।
ଓ ହୋ